ହାଲୋ।
କଁ କରୁଚ?
ଶୁବୁନି କଁ କଉଚୁ।
କଣ କରୁଚ?
ଏଇଠି ସୋଇଚି ଆଉ।
ତମ ସିଆଡ଼େ ବର୍ଷା ହଉଚି ନା ଖରା ହଉଚି ନା ମେଘ ହଉଚି? ଆ ଶୀତ ହେଉଚି କଣ ହେଉଚି?
ସକାଳ ଠାରୁ ବର୍ଷା ହଉଚି ଆଉ।
ଇଏ ଗୋଟେ କୋଉ ଏରିଆରେ ମୁଁ ଅଛି ଏଠି ଖାଲି ଖରା ହଉଚି। ମାନେ ଏଇ ଏରିଆଟା ବର୍ଷା ହଉନି ଏଠୁ ଦୁଇ ତିନି କିଲୋମିଟର୍ ପରେ ବର୍ଷା ଝଡ଼ ହଉଚି।
ବ ଚିକି ଏରିଆକି?
ଇଏ ହଉଚି ଗୋଟେ ଅଲଗା ଏରିଆ ଆଉ।
ଉଁ ହୁଁ।
କଣ ଖାଇଥିଲ?
ହୁଁ ଆଜି ହେଇଥିଲା ଭାତ ଡାଲି ଆଉ ପୁଟଳ ଆଳୁ ଭଜା ହୋଇଥିଲା ଆଉ କଣ।
ହୁଁ ଆରେ ଆମିଷ କରିନକି ନନ୍ ଭେଜ୍ ବାର?
ହୁଁ ହୁଁ ନନଭେଜ୍ ବାର ହେଲେ ଆମର ସବୁବେଳେ ସେମିତି ନନଭେଜ୍ ବାରରେ ନନଭେଜ୍ ହବନି।
ଶାକାହାରୀ ତମେ ତାହେଲେ ଶାକାହାରୀ ଆଉ ଆମେତ ମାଂସାହାରି ମାଂସ ଖାଇଥିଲୁ ଆଜି ଆଉ।
କଣ ଚିକେନ୍ ନା ମଟନ୍?
ଥିଲୁ ଚିକେନ ବିରିୟାନୀ।
ହୁଁ।
ମଟନ୍ ବାହାରୁ କିଣି ଖାଇଲେ ଲାଭ ନାହିଁ ପଇସା ଅଧିକା ନେଇଯିବେ ଚାରି ପିସ୍ ଦେବେ। ଆ ସେ ଯେତିକି ପଇସା ମଟନ୍ ଥାଳିଟା ନଉଚନ୍ତି ତମେ କିଣିକି ଆଣିଲେ ହାଫ୍ କେଜି ମଟନ୍ ହବ। ହଁ।
ହୁଁ।
ତ ମୁଁ ବୋଧେ ସେକୋଉ ମଟ ମଟନ୍ ଆଣିକି ଦେଉଚନ୍ତି ଜଣା ନାହିଁ କଣ କୋଉ ଦିନର ମଟନ୍ ତ ବେଶୀ ସେଲ୍ ହୁଏନି। ସେ ସେଇୟା ରଖି ଗରମ କରି ସେଇୟା ଦିଅନ୍ତି ସେଥିପାଇଁ ମୋତେ ମାନେ ହୋ ହୋଟେଲରୁ ମଟନ୍ ଫଟନ୍ ଖାଇବାକୁ ଭଲ ଲାଗେନି।
ନାଇମ ଆମ ଏପଟେବା ଦିଟା ହୋଟେଲ୍ ଧରା ପଡ଼ିଥିଲେ ମାନେ ମଟନ୍ ବଦଳରେ ଆଉ ଅଲଗା ମାଂସ କଣ ଦଉଥିଲେ
ହୁଁ ହୁଁ ସେଇଆତ ସବୁ ଦୁର୍ନୀତି କରୁଚନ୍ତି ହୋଟେଲ୍ ବାଲା ଦୁର୍ନୀତି ନେତାମାନେ ଦୁର୍ନୀତି କେହି ଆଉ ନାହାନ୍ତି ଭଲରେ ଏଇଆ ହଉଚି କଥା। ହୁଁ। ହାଲୋ। ମୋର ପୁଅ ମୁଁ ଫୋନ୍ କଣ କରିଥିଲି ମୋ ପୁଅ ଏ ବର୍ଷ ଯୋଉ ଆମର ଆ ଡିପ୍ଲୋମା କରିବ ବୋଲି ପକେଇଥିଲା ତାର ହେଲାନି। ଗମେଣ୍ଟେରେ କେଉଁଠି ହେଲାନି ପ୍ରାଇଭେଟରେ କରିବ ବୋଲି କହୁଚି। ତ ଆପଣ କେଉଁଠି ଭଲ ଜାଗା ଅଛି କଣ ସୁବିଧା ମୁଁ କହିଲି ଦେଖିବା ପଚାରିବା ଯଦି ଜାଣିଥିବେ
ହଁ ହଁ ମୋ ମୋର ଜଣେ ଚିହ୍ନା ଏ ଇ ଡିପ୍ଲୋମାରେ ଆଡମିଶନ୍ କରୁଛନ୍ତି।
ଆମର ଏଇଠି ଗୋଟେ କଲେଜ ଅଛି ଯେ, ସେ ଡୋନେସନ୍ ବହୁତ ମାଗୁଛନ୍ତି ପାଠ ପଢ଼ାର କିଛି ଗାଣ୍ଡି ମୁଣ୍ଡ ନାହିଁ। ତାପରେ ସେମାନେ ଏ କଣ କହିଲେ କି ସେ ଟିଚର ନାହାଁନ୍ତି ସେ କଲେଜରେ? ଏ କ୍ଲର୍କ ଅଛନ୍ତି ଗୋଟେ ଦିଟା ସିଏ ଦେଖୁଛନ୍ତି? ନା ଲ୍ୟାବ ନାହିଁ କିନ୍ତୁ ପଇସା ଯାହାକୁ ଯେତେ।
ହଁ ଏବେ ତ ସବୁଆଡେ ସବୁ ସେମ ହେଲାଣି ଆଉ ପାଠ ଗୁରା ଆଉ। ପାଟି ପ୍ରବଳ ହେଲାଣି ପିଲାମାନ ପାଠ କମ୍ ପଢଉଛନ୍ତି ଏଆଡୁ ସିଆଡୁ ଜିନିଷ ବେଶୀ। କଷ୍ଟ ପାଠ ଥିଲା ଯୋଉ ପାଠ ଥିଲା ଯେ ପାଠର କେତେ କଷ୍ଟ
ଆ କୁହନା ସେ ପାଠ କେତେ କଷ୍ଟ ଥିଲା ଆଉ ଇଏ ପାଠ।
ଆଉ ଇଏ ପାଠକୁ ଯେ ତେ ଗମେଣ୍ଟ ହାଲକା କରୁଛି ତା ସାଙ୍ଗରେ ବେଶୀ ପାଠକୁ ମାନେ କ୍ରିଟିକାଲ୍ କରୁଛି।
ହଁ। ଯୋଉ ପାଠ ପଢ଼ିବା କଥା ପିଲା ସେ ପାଠ ବହିରେ ଦୋଉନାହାନ୍ତି। ଆ ଅଲଗା ପାଠ ଦଉଛନ୍ତି। ପିଲା ତାକୁ ପଢିକିରି କଣ ବେକାର ହେଉଛନ୍ତି କେତେ ବେକାରୀ ହେଲେଣି।
ସେଇ ତ ହୋଉଚି ଅସୁବିଧା ଆଉ ଗମେଣ୍ଟ ଚାହୁଁନି ଯେ ପିଲାମାନେେ ସବୁ ଜାଣନ୍ତୁ ବୋଲି।
ଗମେଣ୍ଟ ଚାହିଁଲେ ଯଦି ପିଲାମାନେ ଜାଣିଗଲେ ତ ଗମେଣ୍ଟକୁ ଫାଇଦା କିଛି ନାହିଁ ନା ଲସ୍ ନା ଗମେଟକୁ ତ ଧାରଣା ଦେବେ ଗମେଣ୍ଟକୁ ହଇରାଣ କରିବେ। ସିଏ ଆଉ ମାନେ ଯୋଉ ଲୁଟୁଛି ଯୋଉ ଭଳିଆ ସେ ଭଳିଆ ଆଉ କରିପାରିବନି ନା ସେ, ସେଥିପାଇଁ ସେ କହୁଛି ପିଲା ଅନପଢ ହେଇକି ରୁହନ୍ତୁ କଲେଜରେ ପାଠଶାଠକୁ ନଯାଆନ୍ତୁ। କଲେଜରେ ବରାବର ଶିକ୍ଷା ନ ମିଳୁ କିନ୍ତୁ ଉପରେ ଦେଖେଇହେବେ। ଯେ ହଁ ଆମେ ଏତିକିଟା କଲେଜ କରିଦେଲୁ, ଏତିକିଟା ଇଏ ରଖିଦେଲୁ। କିନ୍ତୁ ସେ କଲେଜରେ ପାଠପଢ଼ା ନ ହଉ।
ସେଇ ତ ଅବିକା ଅସୁବିଧା ହଉଛି ହୁଉଛି ଆଉ କଣ କରିବ ଆଉ।
ହୁଁ
ହଉ ଦେଖିବା ମୋର ଜଣେ ଚିହ୍ନା ଅଛନ୍ତି, ସେ ମୋ ସ୍ଵାମୀଙ୍କ ସାଙ୍ଗ। ସିଏ ବି ମାନେ ଭଲ ଡିପ୍ଲୋମା ଆଡମିସନ କରିକି ପଢଉଛନ୍ତି। ଦେଖିବା ମୁଁ ତାଙ୍କୁ ପଚାରି ଯଦି ହବ କରିଦେବେ ତାଙ୍କ କଲେଜ୍ ଟା ଭଲ କଲେଜଟା, ସେ ଯୋଉଠି ବୁଝାବୁଝି କରୁଛନ୍ତି, ତ ଭଲ କଲେଜ ଟା ସେଟା।
ଭଲ କଲେଜ ହେଲେ ଭଲ ନା ଆଉ। ପାଠ ଟା ଟେକ୍ନିକାଲଟା ପଢ଼ିଲେ ସେ କଣ କହିବ। ଆଉ ଇଏ କଣ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ପଢ଼େଇଲା ବେଳୁକୁ କିଛି ଲାଭ ନାହିଁ।
ହଁ ନା ଆଜିକାଲି ତ ଯୁଗ ହେଇଗଲାଣି ଟେକ୍ନିକାଲ ଉପରେ ଆଉ
ଟେକ୍ନିକାଲ ତ ପାଇକିରି ମାନେ ପାଇନାହାନ୍ତି। ଆଉ ତାପରେ ଅଛି। ଅଲଗା ପ୍ରଫେସନାଲ, ଆଉ ପ୍ଲସ୍ ଟୁ ତ ଛାଡ଼ ଯୋଉ ପାଠ ପଢ଼ା ହୋଉଚି।
ପ୍ଲଷ୍ଟୁ କଥା କାହିଁ କହୁଛୁ ଛୁଆ ଯାଉଛନ୍ତି କଲେଜ ବୁଲି, ବୁଲି, ବୁଲି, ବୁଲି ଆସୁଛନ୍ତି। ଆମ ଏଇ ଘର ପାଖରେ ଗୋଟେ କଲେଜ। ନାହିଁ ସେ କଲେଜ୍ ଯିବେ ବୁଲିକି ଆସିବେ।
ହୁଁ।
କଲେଜ ଗୁଡାକରେ ଆଉ ମେନ୍ ହେଲା ପାଠପଢ଼ା ନାହିଁ।
କେତେ ଠକିଲୁଣି କଲେଜରେ ଆଉ କହିବାର କଥା ନୁହିଁ। କଲେଜ ଲେକ୍ଚର ବି ତ ସେଇୟା ଆଉ ପିଲା ଖାଲି ଦୋଷ ଦେଲେ ହବନି। ପୁରା ଶିକ୍ଷା କରପସନ୍ ହେଇକି ଅଛି। ଶିକ୍ଷାମନ୍ତ୍ରୀ ପଇସା ଖାଇ ଦେଉଚନ୍ତି, ଆଉ ପିଲା କଣ କରିବେ। କୁଆଡେ ବର୍ଷା ହଉଚି? କେବଳ ଆମରି ଏଠି ବର୍ଷା ନାହିଁ, ଯୋଉ ଗରମ ଛାଡ଼ କୁଆଡ଼େ ବନ୍ୟା ହେଇଗଲା। ଲଘୁଚାପ ହଉଚି ହଁ ହଁ।
ଗଛ ପ୍ରବଳ ଏଡ଼େ କିନ୍ତୁ ଗ କଣ ଅସୁବିଧା ହେଉଚି କିଛି ଜଣାପଡ଼ୁନି। ଗରମ ଯେ ପଶି ହେଉନି। ଏଇଭଳିଆ କଥା ହଉ ଆଉ କଣ, ମୁ କହିଲି କଣ ଖବର? ହୁଁ ହ୍ୟାଲୋ
ନାଇଁ ଏପଟେ ଆମର ବର୍ଷା ହଉଚି ଡେଲି ସକାଳୁ ସକାଳୁ ବର୍ଷା ହଉଚି। କୁହନା
ଆଉ ଦେବସ୍ନାନ ପୂର୍ଣ୍ଣିମା ଯାଇଥିଲ ବୁଲିବାକୁ?
ନାଇଁ ନାଇଁ ଯେତେ ଭିଡ଼ରେ କଣ ଯାଇହବ ଦେଖିବା କରିବା ପାଇଁ, ଯଦି ସେ ସୁନାବେଶ ଆଡକୁ ଯଦି ଯିବୁ ଦେଖିବା ପାଇଁ ଦେଖିବା ପାଇଁ ଯିବୁ, ଯିବୁ।
ସୁନାବେଶର ତ ଅଛି ଟାଇମ୍ ଆଉ ହେଇନି ଆଉ।
ହଁ ଏ ବି କଣ ହଉଛି ଦେଖାଯାଉ ଭଗବାନଙ୍କ ଡୋରି।
ହଁ ମୁଁ କହିଲି ଏବେ ଏଇ ପୂର୍ଣ୍ଣିମାରେ କାଳେ ଯାଇଥିବ ବୋଲିକି ମୁଁ ସେଥିପାଇଁ ଗଲି। ଆମେ ଯେଉଁ ଯାଇଥିଲୁ ଏତେ ଭିଡ଼ ଯେ ଆମ ଗାଡ଼ି ଥୋଇଲୁ ହଁ ପାଞ୍ଚ କିଲୋମିଟର ଦୂରରେ, ଚାଲି, ଚାଲି, ଚାଲି, ଚାଲିଗଲୁ। କିଛି ମାଧ୍ୟମ ନାହିଁ। ଆଉ ଯାହଉ ଚାଲିଗଲେ ଭିଡ଼ ହେଲେ ଉପରକୁ ଯାଇପାରିଥାନ୍ତୁ ଏତେ ଭିଡ଼, ଏତେ ଭିଡ଼। ନା ଉପରୁ ଯାହା ଦାଣ୍ଡୁରୁ ଦର୍ଶନ କଲୁ, ଉପରକୁ ଯାଇପାଇଲୁ ନେଇ, ପୋଲିସ ମାନେ ତ ସେଠି। ଯାହା ହେଉଛନ୍ତି ତ ମାନେ ସୀମା ପାର। ଛାଡ଼ୁନାହାନ୍ତି କିନ୍ତୁ ଯିଏ ଭିଆଇ ବି ଭିଭିିଆଇପି ତାଙ୍କରି ତାଙ୍କରି ଲୋକଙ୍କୁ ଛାଡ଼ୁଛନ୍ତି ହଁ। ପୁରା ରାଜନୀତି ଚାଲିଚି ଆଉ।
ସେଇ ତ ଆଉ ତାଙ୍କରି ପରିବାର ଲୋକଙ୍କୁ ପ ପଠେଇବେ ଆଉ ପଣ୍ଡା ମାନେ ବି ତାଙ୍କ ପରିବାର ଲୋକଙ୍କୁ ପଠେଇବେ।
ହଁ ହଁ ପଣ୍ଡା ମାନେ ତ ପରିବାର ଲୋକଙ୍କୁ ତାଙ୍କର ସମସ୍ତଙ୍କୁ ଆଲାଉ। କିନ୍ତୁ ସାଧାରଣ ଜନତା କେବଳ ହଇରାଣ ଆଉ କିଛି ନାହିଁ।
ହୁଁ ତାପରେ ବି ଜନତା ବି ମାନେ ବହୁତ ମାତ୍ରାରେ ହେଇଯାଉଛନ୍ତି ଏତେ ଗହଳ କିି କଣ୍ଟ୍ରୋଲ କରିବା ଅସ ଅସମ୍ଭବ ହେଇଯାଉଛି। କେତେ କଣ୍ଟ୍ରୋଲ କରିବେ ଏ ହେ ଲୋକ ସମସ୍ତେ ଚାହୁଁଛନ୍ତି ଆମେ ଆଗ ଧାଡିରେ ଦେଖିବା ପାଇଁ।
ସେଇଟା ହଉଛି କଥା ଆଉ ଲୋକ ଆଗ ଧାଡ଼ିରେ ରଖିଲେ ପଛ ବାଲା ଫୁଣି ଯିବ କୁଆଡ଼େ।
ସେଇଆ ଶୃଙ୍ଖଳିତ ନାହିଁ ଆଉ
ମ୍ୟାନେଜମେଣ୍ଟ ଠିକ ନାହିଁ ପ୍ରଶାସନ ଭୁଲ ଭାଲେ କରୁଛି ସବୁ। ପ୍ରଶାସନକୁ କହିବାକୁ କେହି ନାହିଁ। ସବୁ ପ୍ରୋବ୍ଲେମେ କିନ୍ତୁ ସବୁ ବୁ ବହୁତ ଲୋକ ଆସୁଛନ୍ତି ଅଧା ବାଟରୁ ଫେରିକି ପଳାଉଛନ୍ତି। ବହୁତ ଲୋକ ସେମିତି ସେ ବାହାରୁ ବାହାରୁରୁ ଦେଖେ କି କି ମନ୍ଦିରକୁ ଦେଖିକି ଯାଉଚନ୍ତି ଭିତରକୁ ଯାଇପାରୁନାହାନ୍ତି। କେତେ ମାନେ ଟାଇଟ୍ କରିକି ରଖିଛନ୍ତି। ଚାରି ଦ୍ୱାର ଖୋଲିଲା ପ କିନ୍ତୁ କିଛି ଲାଭ ହେଲାନି।
ହ୍ୟାଲୋ
ସବୁବେଳେ ପୁରୀ ତ ସବୁବେଳେ ଭିଡ ଆଉ।
ଗାଡ଼ି ନେଇ ଯାଇଥିଲୁ ଫେରିଲା ବେଳକୁ ପୁଣି ଗାଡି ଖରାପ ହେଇଗଲା ସେଠି ହଁ ରାତି ହେଇଗଲାଣି ରାତିରେ ଫେରିଲୁ। ସେଟି ଗ୍ୟାରେଜ ବନ୍ଦ ପୁଣି ହଇରାଣ ହି କି ବହୁତ ଖୋଜି ଖୋଜି ଗୋଟେ ଗାଁକୁ ଗଲୁ। ସେଠୁ ସେ ଗ୍ୟାରେଜ୍ ବାଲାକୁ ଉଠେଇଲୁ। ତାକୁ ନେଇକି ଆସିଲୁ ସେ ପୁଣି ସଜାଡ଼ିଲା। ସେ ଗାଡ଼ି ସଜାଡ଼ିଲା ହେଇଗଲା ରାତି ଗୋଟେ ଦୁଇଟା ପାଖାପାଖି। ସେଠୁ ନେଇକି ଆସି ପହଞ୍ଚିଲା ବେଳକୁ ଘରେ ସକାଳ ହେଇଗଲାଣି ସ ସକାଳ କହିଲେ ଚଳେ। ତାପରଦିନ ଫୁଣି ଡ୍ୟୁଟି ବନ୍ଦ ଖାଇ ପିଇକିରି ଗାଧୋଇକିରି ଦିଇ ତିନି ଘଣ୍ଟ ଶୋଇଲୁ। ଯେତିକି ବାଧା ଚାଲିକିରି ହଇରାଣ ହେଇ ହରକତ ହେଇକି ଏଇଆ ହଉଛି କଥା ଆଉ କଣ ଆଉ କହିବା ଆଗା
ହୁଁ
ତମର ସେ କାମ ଥିଲା ମୁଁ ସେଥିପାଇଁ ଫୋନ କରିଥିଲି ଦେଖିବା ସେଇଟା ଯଦି ହେଲା। ଆଡ଼ମିସନ୍ ଟା କରିଦେବା ଆଉ।
ହଁ ହଁ ମୁଁ ବୁଝିକି କଲ୍ କରିବି ଆଉ ହଉ।
ହଉ ହଉ ରଖୁଛି।